ବାହାର ସବୁ କଥା ହାଲୋ
ହୁଁ।
ଖାଇସାରିଲୁଣି।
ନାରେ ଖାଇନୁ। ରୋଷେଇ ଚାଲଛି।
ଆଉ କଣ କରୁଛ ଏମତି?
ଆରେ ଆମ ଆମର ଏପଟ ଗୋଟେ ସାପଡ ବାହାରିଛି ହେଲା।
ହରା।
ଆରେ ସାପଟ ବାହାରିଛି ଏଇଟା କଣ ରଣା। ହାପଡ ବାଚନା ମାରିକି ଏଟା ପୋଡିକିନା ପାଉଁଶ କରିଦେଇଛି ଟିକେ
କେମିତି ବାହାରିଲା କିରେ।
ପରା କେମିତି କି ଜାଣି ଗୋଟେ ପିଲା ଦେଖିକି ନା କହିଲେ ତାଙ୍କ ଘର ଆଡେ ଯାଉଥିଲା ଯେ ଦେଖିକିନା ଡାକିଲେ ଯେଉଠୁ ସମସ୍ତେ ଗଠୁ ଯାଇକିନା ଗେ ତାକୁ ବାଡି ଦେେଲା ବାଡେଇକି ମାରିକିନା ପୋଡି ଦେଲା ଆଉ।
ହୁଁ।
ହୁଁ। ଆଉ କଣ
ଆଉ କଣ ତରକାରୀ ତମ ଘର କଣ ତରକାରୀବ କ ତମ ଘରେ?
ଆମ ଘରେ ଡାଲି ଭାତ ଗରମ ଭାତ। ହେଲେ ଆମେ ପଖାଳ ଖାଇବି ଆଉ।
କି ରାନ୍ଧୁଛି କେ ତୁ ତ ଆଡୁ ବୋଲଛ କି ରାନ୍ଧୁଛି।
ସେପଟ ଯୋଉ ମୋ ଦଦା ମୋ ଆମର ପଖାଳ ଦିନତଳେ ରୋଷେଇଥିଲା ମୋ ଦଦାହାଗ୍ଧ୍ଲଭାତ ବସା ହଉଛି ମେଡିକାଲ କୁ ଭାତ ନିଆହବ ଯେ।। ଭାତ ଡାଲି କରାହଉଛି ଆଉ।
ଦେଖ
ହୁଁ ହୁଁ।
ତ ଘରେ ତୁ କା ସବୁ କାମ କରୁଛୁ ଆଉ ନ କି।
ହୁଁ କ ମା ବୋଉ ଆଉ ସ୍ତିତିପ୍ରଙ୍ଗ।
ଖା କରୁଛୁ କରୁଛୁ ତାପରେ ଏକ୍ସଟ୍ରା ଟିକେ ଖାଇଦଉଛୁ ଆଉ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
ଆଉ କଣ ଆଉ। ଆଉ ଫୁଟିକି ବାରିଲାଣି କଣ କରୁଛି।
ଟିଉସନ ଯାଇଛ ହେ ନା କଣ ଧରୁଛୁ।
ହଁ
କ
ଓହୋ ଆଉ କଣ ହେଲା ତାଙ୍କ ମେଡିକାଲ ଯାଇଛନ୍ତି କି?
ହଁ ମୁଣ୍ଡ ଆଉ କଣ ବାନ୍ତି କଲେ ଯେ ନେଇଛନ୍ତି। ସେ କହୁଥିଲେ ଆସିବ ବାହାର ହେଲେ ଦେଖିଲା ବେଳେ ଏଇନା ଖୁଡୀ କହିଲା। ଆଉ ମୁ ସେ ଆଖି ଖୋଲିବନି କଣ ମୁଣ୍ଡ ଇଏ ହେଇ ଭଲ ଲାଗେନି ହେଇନି ଆଜି ରହିବ କାଲି ଆଇବ ଆଉ।
ହ ଓହୋ। ଆରେ ଆମେ ମୁଁ ମୁଁ ଚାହୁଁଛି ମୋଟା ହେବାପାଇଁ ଖାଇ ପିଇକି କିଇନ୍ତି କଣ ମୋଟା ହେବି ଟିକେ କହିଲୁ।
ଥୁ ଥୁ ଥୁ ଥୁଆଖେ ଦଉଛ ମୁଁ ଝଡି ଗଲି ନାଇଁ
ହୁଏ ଆମେ ମୁ ଉଠାଇବାରୁନୁ ।
ମୁଁ ଗୋଟେ ସିଏ ଗୋଟେ ସିଏ ଗୋଟେ ଯିଏ ଏଇନା ବିସ୍କୁଟ ଦେଇଥିଲା ସିଏ ବି ମତେ କହୁଛି ତୁ କହୁଛୁ।
ସେ ତ କହୁଛି ମୋଟା ପାଇଁ।
ହଁ ତ ସିଏ ମତେଇନା କହୁ ମୁଁ ଯୋଉ କଥା ହଉଥିଲି ସିଏ ବିିନ ମତେ ଏଇ କଥା କଣ ଖାଉଛୁ। ଆରେ ତମେ ଯେମତି ଭାତ ଖାଉଛ ମୁଁ ବି ସେମିତି ଭାତ ଅଲଗା କିଛି ବି ଖାଉନି ଆମ ନା ନା ଆମ ଘରେ ପଚାରିବୁ କିଛି ମାନେ କିଛି ବୋଲି କି ଛି ନାଇଁ ହେଲା। ଖାଲି ଯୋଉ ଗୋଟେ ଟାବଲେଟ ଖାଉଚି ମୁଁ। ହେରା ଇନଫେକ୍ସନ ଯୋଗୁ ଯୋଉ ହାତରେ ଯୋଉ ଇଏ ହେଇଯାଉ ନାଲି ନାଲି ସେଇପାଇଁ ଯାହା ଆଣିକି ଆଲର୍ଜି ହେଇଯାଉନି କି ସେଥିପାଇଁ ଏଇ ଯେମିତି ଦେଖୁନ ଆଇଁଷ ଫାଇଁ ଷ କିଛି ଖାଉନି।
ଓହୋ।
ତିନ୍ ଏ ତିନି ଚାରି ଦର୍ଷ ଭିତରେ ତାହେଲେ ମୁଁ ମୋଟା ହେଇଗଲି
ଆଗରୁ ମାନେ ଏଇ ତିନି ଚାରି ବର୍ଷ ପରେ ଯୋଉ ପୁରା ମାନେ ଦେହ ସିରିଏସ୍ ପୁରା ପୁରା ହେଇଗଲା। ପୁରା ବ୍ଲଡ ଯୋଉ ବ୍ଲଡ ପ୍ଲଡ ଲାଗିଲା ମୋର ପୁରା ସଲାଇନ ଫାଲାଇନ ଲାଗିଲା ଚାରି ଦିନ ରହିଲି ମେଡିକାଲରେ। ପୁରା ପୁରା ମାନେ ଏଇ ଆମ ୟାଠୁ ମୋ ତଳେ ଯିଏ ତାଠୁ ବି ମୁଁ ପୁରା ପ ତଳା ହେଲା ପୁରା ପୁରା ପୁରା ପୁରା ପୁରା ପତଳା ହେ ଫଟାଟା ବିକାଶ ଏହେ ଯୋଉ ମୋ ମାମୁଁ
ଆବରଡୁ ସେଇ ଆଣିକି ନା ଖୁଡି ହେଟୁ ତାପରେ ଇଏ ବି ମୋର ଯୋଉ ନାଲି ନାଲି ହୋଉନଥିଲା ହେଲା ସେଇ ଯୋଉ କୁ ମୋ ଦେହଟା ପୁରା ଶୁଖେଇ ଦେଲା। ତାପରେ ଏଠୁ ଯାଇଁ ମୋ ଖୁଡି ଆଣିଲେ ଥରେ ମତେ ମୁଁ ଜମା ଦି ତିନି ମାସ ମାନେ ସେ ମେଡିସିନଟା ଖାଇଚି ଆଉ। ଦି ତିନି ମାସେ ଖାଇଲି ହେଲେ ତାପରେ ହୁଁ ମୁଟା ହେବା ପାଇଁ।
ହୁଁ।
ଦି ତିନି ମାସ ମେଡିସିନ ଟା ଖାଇଲି ତାପରେ ସେଠୁ ଆଉ ମୋ ପିଇସା ଆସିଲେ କହିଲେ କଣ ମୋଟା ହେଇଗଲାନି କଣ ବୋଲି ସେଠୁ ସମସ୍ତେ କହିଲେ କଣ ଏତେ ଜଲଦି ମାନେ ବହୁତ ପତଳା ଥିଲି ନା ପୁରା ତାଠୁ ବି ପୁରା ପତଳା ମାନେ ଇନ୍ତି ଦେଖା ହାଉଥିଲା ଏତେ ଜଲ୍ଦି କେମିତି ମାସେ ଯାହାହେଲେ ବି ଟାବଲେଟ ଟା ଖାଇଲା ପରେ ମାସ ଭିତରେ ମୁହଁ ଟା ଟିକେ ଇଏ ହେଲା। ଧୀରେ ଧୀରେ ଧୀରେ ଧୀରେ ହେଠୁ ତାପରେ ହେଠୁ ସେଇଥିପାଇଁ ସେ ହେଠୁ କହିଲା ଆଉ କେମିତି ହେଲା ଯେନ୍ତି ହେଠୁ ମୁଁ ହେଠୁ ଯେନ୍ତି ମେଡିସିନ ଦେଖେଇଲି ହେଡୁ ମୋ ପଇସା ମନା କଲେ କହିଲେ ଆଉ ଭଲ ମେଡିସିନ ଟା ହେଲେ ଆଉ ଖାଆନି। ଆଉ କାଳେ କଣ ହବ ହେଲେ ଭଲ ମେଡିସିନ କହିଲେ ଜେତୁ ମୁଁ ଆଉ ଖାଇ ଖାଇଲିନି ତାପରେ ତ ସେଇଠୁ ଆଉ ଖାଇଲିନି ମୋ ବୋଉ ଦେଲା ତାପରେ ସୁଧୁ କିଏ ଗୋଟେ ମଲେ ଯେ ହେଲା ଆମ ଫ୍ୟାମିଲିରୁ ହେଠୁ ମୋ ବୋଉ ହେରିକା ସବୁ ଝଡୁାଫାଡୁ କରି ସବୁ ପକ କ ପକାଇ ପୁକା ଦେଲା ଆଉ ମୁଁ ସେଇ ସେ ଯାହା ସେ ତିନି ମାସ ଯାହା ଖାଇଚି ବାସ ସେତିକି ସେତିକି ତ ଆଉ ନାହିଁ ମତେ ଖାଇବା ପିଇବା ହେଇଯାଉଚି ତେ ଦେହ ଲାଗିଯାଉଚି
ଓହୋ ଖାଇବା ଦେଲେ
ଆରେ ଯାହାର ତୁ ଜାଣିନୁ ଯାହାର ଦେହ ହବ ବା କଥା ହବ ଯାହାର ନହବା କଥା ହବନି।
ସବୁ ଟାଇମ ଅନୁସାରେ ହଉଛି ଯ ଗୋର ଲୋକର ମାନେ- ବାଇଶ ତେଇଶି ବର୍ଷ ପରେ ପରେ ମାନେ ତାଙ୍କ ଦେହ ହଉଛି ଆଉ ଗୋଟେ ଏମତି ଅଠର ବର୍ଷ ବେଳକୁ। ଶୁକୁଡ଼ା ମୁୁଠା ବୁ-
ହୁଁ ନା ଗୁଟେ ଘୁରେ ଦେଖିବୁ ମାନେ ଗୋଟେ ଦେଖେ ଏଇନା ମୁ ଯୋଉ ତିନି ମାସେ ତିନି ମାସେ ମେରିସିନ ଗୁଟେ ଗୁଟେ ଖାଇଲେ ଛାଡିଦେଲେ ଜିନ୍ତି ଶିନ୍ତି ହେଇଯାଆନ୍ତି। ଦେଖେ ମୁଁ ସେ ତିନି ମାସ ପରେ ମୁଁ କେବେ ତିନି ମାସ କେବେ ଚାରି ପାଞ୍ଚ ବ -ବର୍ଷ ପରେ ତିନି ମାସ ଖାଇଥିଲି। ଏ ପୁଣି ମୋ ଦେହଖ ମୁଁ ଆଉ କିଛି ଖାଉଚି, ମୋ ବଡି ଟା ଏବେ ଯାଇ ରହିଲାନି ନାଇଁ, ଯାହାର ହବା କଥା ହେଇଯିବ ଯାହାର ନାହିଁ ଆଉ।
ତୋର ଖିଆ ପିଆ କଲେ ଦେହରେ ଲାଗୁ ତୋର ହଉନି, ଆମକୁ ଲାଗୁନି ବୋଧେ। ଖାଇ ସାରି କି ପିଲାଙ୍କୁ ଦେଖନୁ ତାଙ୍କର ଏବେ ଯାଏଁ ନେ ବଡ ବଡ ପିଲାଯାକ ବସି
ହୁଁ।
ହଁ ଯାଉ ଯାଉଚି।
ଧ ର ପାଞ୍ଚ ମିନିଟ କଥା ହଇ ପଡ।
ହୁଁ ମୋର ତ ସବୁ ଶଇଲାଣି କଲ୍ ଫଲ୍ ଆଉ କଲ୍ କରିହଉନି ଆଉ।
ହୁଁ ଏଇ ଗୋଟେ ଲାଷ୍ଟ କଲ?
ହଁ ଏଇ ଗୋଟେ ଲାଷ୍ଟ କରିଦେଲେ ତିରିଶଟା ହେଇଯିବ ତାପରେ ସବମିଟ ମାରିକି ତାପରେ କାଲି ଆଡୁ ଆସୁଚି ବୋଧେ ପଇସା ଆଉ।
ହୁଁ ଆଇଲ ଆଇଲ ଆଇଲ ଆଇଲ ଆଇଲ ମୋର
ଆଇଲ ଆଇଲ ଆଇଲ କଣ କରୁ, ଆଉ ଆସି ଖାଇବ ଆଉ।
ମୁଁ ଗୋଟେ ଦେଇକି ନା ଭଣ୍ଡେଇ ଦେଇଚ?
ହୁଁ। ଯେହେତୁ କଥା ହେଇ କଥା ହେଇଯା ଦି ତିନି ଥର ଦିଆହବ ତ ତୋତେ ତିରିଶ ଟଙ୍କା ଦିଆ ହବ।
ତିରିଶ ଟଙ୍କାର ଗୋଟେ ଆଇସ୍କ୍ରିମ୍।
ଆଉ ତିରିଶ ଟଙ୍କା କଣ ଆ ଚାଳିଶ ପଚାଶ ଟଙ୍କାର ଆଇସକ୍ରିମ ଖାଇବୁ ତୁ?
ଭାବଲି ଦିଟା ଆଇସ୍କ୍ରମ ଦବୁ ମୁ ଖାଇବ ବୋଲି ନା ଆଉ ଗୋଟେ ଦବ?
ଦିଟା ଆଇସ୍କିମ, ଯେତି ଯେତିକ କଥା ହେ, ସେତିକି ଆଇସକ୍ରି ଖାଇବୂ। ତିନି ଟା କଲ୍ କଥାହବୁ ତିନିଟା ଖାଇବୁ। ତିନିଟା କରି ତିରିଶ ଟଙ୍କା ଖାଇବୁ ଦଶ ଦଶ ଧରି।
ଓହୋ।
ହଁ।
ଆ ତମେ ମତେ ଦିଅରେ ମୋର ହେଲା ଠୁ ମୁଁ ତମକୁ ଦେବିନି?
ହୁଁ କେ ଜାଣି ତୁ ନେଇଯିବୁ ସେଠୁ
ମୋ ଫୋନ ପେ କରିଚି, ମୋଟା ନାଇ ମୋର ଫୋନ ପେ ନାଇଁ ଡାଇରେକ୍ଟ ମୋର ପୁରା ଡାଇରେକ୍ଟ। ଯାଇକିନା ପନ୍ଦର ଦିନରେ ଯାଇକିନା ଉଠେଇକି ନା ଆଣିକି ତମକୁ ଦେବି ଆଉ।
ତୋର୍ଷ ସିଧା ଡାଇରେଟା
ହଁ ଏଇ ଏଇନା ଯୋଉଟା ମୁଁ କଥା ହଉଚି ସେଟା ତମ ଆକାଉଣ୍ଟ ଆଡ ହେଇନି। ହେଲା ଆଡୁ ସେଠିକ ଯିବ ଆରି?
ନା ତୋର ଗଟା ଟାସ୍କ ଆସି ସାରଲା ପରେ ଦେଖେଇବ ଆକାଉଣ୍ଟ ଆଡ କରିବା ପାଇଁ, ଆକାଉଣ୍ଟ ଆଡ କରିଲା ପାରେ ତାପରେ ଦେଖିଦବ କେତେ ପଇସା ତର ଆଶିଚି କେତେ ପ୍ରୋସେସିଂରେ ଅଛି ଦେଖିଦବ ସେମ ଏ ଆକାଉଣ୍ଟ ଆଡ କଲେ ଯାଇ ଦେଖେଇବ ତ ଆ ତ ଦେଖଉନି ନିଆନ ଏ ତ ଆଡ କଲା ବେଳକୁ ଦେ ଖେଇବ ଆଡ଼ କରିବା ପାଇଁ ସେତେବେଳ ଆଡ଼ କର୍ଦବୁ।
ରେ ମିଳିବ ତ?
ହୁଁ। ବଉ ର ଦୌନହା
ଏ ନାଁଟା କଣ ଦଉଚୁ?
ହଁ ତାର ଏମିତି କରିଦେ।
ତୁ କରିଦବୁ ସେ ତ ତଟ ଯୋଉ ଇଏ ଉଁ ଉଁ ତୋ ଆର ଟା।
ହୁଁ।
ସିଏ କରିଦେଇଥିଲା ତାର କାଁଇ ନମ୍ବର ଫମ୍ବର କିଛି ଦେଇନି, ବଲସେ ଟିକେ ଖୋଲିଦେଇନି। ତାରଟି ଖୋଲିଦେଲେ ସିନା ମୋର ହେଇସାରିଲେ ମୁଁ ତାକୁ ପା କଲ କରିବି? ତାର ମୋର ଟିକେ କଥା ହବୁ, ତାର ପ୍ରୋସେସିଂ ହେଇଗଲାଠୁ ସେ ମତେ କଲ୍ କରିବ।
ହୁଁ ହୁଁ ତମର ଦୁଇ ଜଣ ଯାକ ଭଲ ହବ।
କରିବୁ କଲ କରିପାରିବ ଆଉ?
ହଁ ପାଞ୍ଚ ଥର ନହେଲେ ଛଅଥର କରିହବ, ଦିନକୁ ନୁହେଁ। ପୁରାପୁରୀ ତିରିଶ ଟା କଲ ଭିତରେ।
ଅ ହ।
ତୁ ଯାହାକୁ କରିପାରିବୁ ଛଅ ଥର, ସେ ତତେ ଛଅଥର କଲ କରିପାରିବ।
କଲେ ବି ହବ।
ନା ନା ହବନି ଏମତି, ଏତିକି ତ ସଇଲା ତାପରେ ଆଉ ଗୋଟେ ନୂଆ ଲୋକକୁ କଲ କରିବୁ।
ଓହ।
ଲିକୁନ ଅଛି ଲିକୁନକୁ କଲ କରିବୁ ହେଲା, ଲିକୁନ୍ ଆଉ ଗୋଟେ ଆଇ ଡି ଖୋଲିଚି।
ହଁରେ। ମତେ ଲାଗୁଛ କୋଡିଏ କୋଡିଏ ଦଶ କମେଇ ସାରିବନି ସେଇଆଡୁ ଆଉ ନା ଧରିବୁ
କହ।
ହୁଁ, ଇଆଡୁ ଆଇଲା। ଦେଖିନି କୋଉଠି କଣ୍। ହ୍ୟାଲୋ। ସାପ ଦେଖିନି ଆଡୁ ଉଡ଼ି କୁଆଡୁ ଆସିଲା? ଏ କନ୍ଦ। ଚାନ୍ଦ ଆଲିମା। ହାଲୋ।
ହଁ।
ଚାର ଜାଗା ଠାଗଣ ଆଉ। ହହାଉ।
ହ କୁ ଆଉ କେତେବେଳେ ଖାଇବୁ?
ହଁ ଖାଇବେ ଆଉ ଖାଇିିବ ହେଲା ତମର ଆଉ କଲ ଫଲ ସବୁ ଆଉ। ହଁ ଯାଉ ଯାଉଛି। ଆଉ ଦଶ ମିିନିଟ ହେଇ ଯାଉ ହେଲା, କାଟିଦବୁ ଆଉ।
ହଁ ତୁ ମୁଁ ନ କାଟି ପାରିଲେ ତୁ କାଟିଦବୁ ଆଉ। ଆଉ ଆଉ କେତେ ଆଉ କେତେ ସେକେଣ୍ଡ ଆଉ ଅଳ୍ପ ଅଛି।
କଣ କହୁଛ? ହଉ ଲଗଉଛି। ସେ ରହିଲାଣି। ଆଜି ଆମର ରଣା ସାପ ବାଡେଇଲୁ, ଏଇଠୁ।